ହାଲୋ।
ହଁ କଣ କରୁଛନ୍ତି?
ବସିଚି ଆଉ ଖାଇକି ବସିଚ଼।
ଆଉ ଖାଇବା ପିଇବା ସଇଲାଣି? ତମେ, ତମେ?
କାଇଁ କଣ
ଆଉ ଘରେ ଘରେ ସମସ୍ତେ ଭଲ ଅଛନ୍ତି?
ହଁ, ହଁ।
ପିଇସା?
ଖାଇସାରିଲାଣି ଯିବେ ଏବେ ଡ୍ୟୁଟି।
ହୁଁ।
କଣ ଖାଇବାକୁ?
ଖାଇବା ମାଛ ହେଇଥିଲା। ସେ ଭାତ ତରକାରୀ ରାତିରେ ଖାଆନ୍ତି। ଆମେ ତ ସେ ମାଛ ଖାଇଲେ, ମୁଁ ମୋର ରୁଟି ଆଉ।
ହଉ ଜା। ଆଛା। ଆଉ ଦେହପା ଭଲ ଅଛି ନା?
ହଁ, ହଁ ଭଲ ଅଛି। ତମେ କଣ ଖାଇଲ?
ହୁଁ, ମୁଁ ଏ ବସି ମ୍ୟାଗି ଖାଉଛି ଆଉ।
ହଁ, ଏବେ ମ୍ୟାଗି ରୁଟି ରୁଟି କେତେବେଳେ?
ରୁଟି ଖାଇ ପାରିବିନି, ଖାଇପାରିବିନି, ଆଜି ରୁଟି ଚୋବେଇ ପାରିବିନି ତ। ସେଥି ଲାଗି ଖାଉଛି ମ୍ୟାଗି।
ହଁ, ସେ ଲଗେଇଲେ ଟିକେ ଦାନ୍ତ ଦରଜ ଅଛି। ମୁଁ ଖାଇ ପାରିବିନି। ମାଇଁ ମ୍ୟାଗି କରୁଥିଲେ। ସେଆ କୁ ଖାଉଛି ଆଉ।
ଓହୋ ଫରେ ଇଏ କେତେ ଦିନ ପାଇଁ ଲାଗିଲା?
ଏ ମାସ ପାଇଁ ଲାଗିଲା ପୁଣି ଆହୁରି ଦି ମାସ ଲାଗିବ।
ଆଉ ଦି ଥର ଲାଗିବ?
ହୁଁ।
ତାପରେ ବନ୍ଦ ହେଇଯିବ ନା କଣ? ଖୋଲା ହବ ସେଠୁ।
କେଜାଣି କିଛି କହିହଉନି। ତାଙ୍କର- ଉଁ ଜାଣିଥିବ ଟ୍ରିଟମେଣ୍ଟ କଥା ମୁଁ ସିନା କହିଦଉଛି। ସେ ଦି ମାସେ, ସେ ଦି ମାସରୁ ଅଧିକ ନେଲେ। ମୁଁ କହିପାରିବି ଦି ମାସ ମାନ
ସେଠି କେତେ ଜଣ ହେଇଥିଲେ?
ପେସେଣ୍ଟ ତ ପ୍ରବଳ। ପ୍ରବଳ ପେସେଣ୍ଟ ମାନେ ବହୁତ। କୁଆଡୁ କୁଆଡୁ ଆଉଛନ୍ତି। ବାଲେଶ୍ଵର, ଢେଙ୍କାନାଳ, ଅନୁଗୁଳ ଏମିତି ସବୁ ଆସିୁଛନ୍ତି।
ହିଁ ହଁ।
ହୁଁ।
ଆପଣ ଦେଖେଥିଲେ ତା ହେଲେ?
ହୁଁ।
ମାନେ ଟ୍ରିଟମେଣ୍ଟ ଡକ୍ଟର କଲେ କେତେବେଳେ କେତେବେଳେ ପଇଲା ଫେରେ ତମ ପାଳି?
ମୁଁ, ମୁଁ ଗଲି ସାଙ୍ଗେ ସାଙ୍ଗେ ମୋର ଦେଖିଲେ। ଗଲି ସାଙ୍ଗେ ସାଙ୍ଗେ ଦେଖିଲେ। କିନ୍ତୁ ମାନେ ହୁଁ, ବହୁତ ଟାଇମ ଲାଗିଲା। ମୁ ଟେ ଗୋଟିଏ ଜାଗାରେ ବସିଛି, ମୁଁ ସେଇ ସିଟ ରେ ବସିଛି, ବସିଛି ସେ ତାଙ୍କର କାମ କରୁଛନ୍ତି। କିନ୍ତୁ ମାନେ ଗୋଟେ ଜିନିଷ କରିବା କଥା, ଗୋଟେ ଜିନିଷକୁ ସେ ମାନେ ଭୁଲ ଭାଲ ହେଲା ପାଇଲେନି ମାପ ସେଇଆାକୁ ତିନି ଥର ବନେଇଲେ। ସେଇଥିଲାଗି ମୁର ଡେରିହେଲା। ହୁଁ।
ହୁଁ। ଆଉ କଣ ସେଠିକି ଗଲା ପରେ ଆଉ କଣ ଖାଇଥିଲ ନା! ସେ ଯାହା ଘରକୁ ଯେତିକି ଖାଇକି
ଯେତିକି ଘରୁ ଖାଇକି ଯାଇଥିଲି। ଆଉ ତ ସେ ଜାଗାରୁ ହଲିନି କୁଆଡେ ଆଉ
ହଁ।
ତାପରେ ହସ୍ପିଟାଲ ଟିକେ ପାଞ୍ଚଶହ ମିଟର ଚାଲିକି ସବୁ ଖାଇବାକୁ ମିଳିବ ଆଉ ଏତେ ବାଟ ଚାଲି ଗଲାବେଳକୁ ହୁଁ ହେ ଇଚ୍ଛା ହେଲାଣି ମ
ହଁ ହଁ ମୁଁ ବି ଯାଇଛି ଦେଖିଛି ଖାଇବା ଟା ପାଖାପାଖି ମିଳେ କି ଭାରି କଷ୍ଟ ସେଠୁ ଆଜି ଦିନ ମନା ଯାହା ଭାତ ରହିବା ହେଇନି। ଜୀବନ ଯଥା ହେବେବି
ସକାଳୁ ଦହିବରା ଆଉ କେକ୍ ଖାଇଥିଲୁ ଏ ସନ୍ଧ୍ୟା ବେଳେ ଆସିକି ପୁଣିଆ ଗୋଟେ ଖାଇଲି ଏବେ ମ୍ୟାଗି ଖାଉଛି। ଭାତ ଆଜି ଟୋଟାଲି ମୁ ଛୁଇ ନି ଦେହ ଖାଲି ମାନେ ମାନେ ମଲା ମଲା ଟାଇପ ର ଭାରି ଅବାଗିଆ ଲାଗୁଛି।
ଉପାସ ଉପାସ ଲାଗୁଥିବ ଆଉ।
ହୁଁ ଭାରି ଅଜିବ ଅଜିବ ଲାଗଛି।
ଗୋଟେ ଟାଇମ ଭାତ ନ ଖାଇଲେ ବା ଲାଗିବ ଯେମିତି ଉପାସ
ହୁଁ।
ହୁଁ ଆଉ କାଲି କାଲି ଆସିବ।
ହଁ କାଲି ଯିବୁ ଆଉ କାଲି ସେ ଗଲା ବେଳକୁ ଚାରିଟା ବେଳ ସାଇ ଗଣେଶର ଯିବୁ
ହଁ ଡାଇରେକ୍ଟ ଏକାଥର ପଳେଇ ଆସ ନ
ହୁଁ ଆଠରେ ପଳେଇାଏ ମୁଁ ତାପରେ ବାପା ଅଛନ୍ତୀ ନେଇ ଆସିଲ
ହୁଁ ହୁଁ।
ପରେ ଆଜି ଲେଟ ହେଲା ତାପରେ ବର୍ଷା ବଷିକି ପ୍ରବଳ ହଉଥିଲା ଘର ଆଡେ ସେଇଥିଲାଗ ଆଉ ଗଲୁନି ଆଉ।
ହୁଁ ହୁଁ। ଆଉ ସେଆଡେ ହେଲାନି ସେଠି ହଉଛି।
ହୁଁ ନାଇଁ ଇଆଡେ ଏତେ ହଉନି ଝିିପିରି ଝିପରି ଝିିବରି ଝିିବରି ଆମ ସକାଳୁ ଇଆଦେ ହଉଥିଲା। ସକାଳୁ ଏଟା ପୁରା ମାନେ ଭୟଙ୍କର ହଉଥିଲା।
ହଉ ହଉ ବର୍ଷା ଟିକେ ହଉ ଆମର ଆମ କାକୁଡି କଲରା ଝୁଡଙ୍କ ପାଇଁ ଟିକେ ଭଲ ହେବ।
ବେଶୀ ବର୍ଷା ହେଲେ ପଚିଯିବ ଗଛ।
ଆଜିିକାଲି ଝୋର ଢାଳିଛି ବା
ହୁଁ ବାପା ବା କହୁଥିଲେ। ବାପା କହିଲେ ପ୍ରବଳ ବର୍ଷା ହେଇଛି? ତାପରେ ପିଣ୍ଟୁ ଭାଇ ସହିତ ବି କଥା ହଉଥିଲି। ଏଇଥିରେ ପିଣ୍ଟୁ ଭାଇ ବି କହୁଥିଲା କି ପ୍ରବଳ ବର୍ଷା ହଉଛି ବୋଲି ମୁଢି ମି ମିକ୍ସଚର ଆଉ ପତ୍ର ଲେମ୍ବୁ ଫେମ୍ବୁ ସବୁ ଚୋପୁଡା ଚୁପୁଡି କରିକି ଖାଇଛନ୍ତି।
ହ ହଁ ସେଇବା ହୁଁ।
କଥା ହଉଥିଲି ପିଠା କରୁଛି ଆଉ ଆପଣ କଣ କରୁଛନ୍ତି? ଏମତି ସବୁ କଥା ହଉଥିଲେ ଆଉ ତୁ କଥା ହେଇଛୁ ନା।
ହଁ ମୁଁ ବୋଉ ସହିତ କଥା ହେଇଥିନି ଭାଇ ଫୋନରେ। ହଁ।
ଆଚ୍ଛା।
ଭାଇ ଦେଇଦେଲା ବୋଉ କୁ ବୋଉ କଥା ହେଲା ଆଉ।
ହୁଁ।
ଆଉ ଯୋଉ ବୋଉ କହିଲେ କି ଯେ ତେ ମାନେ ବର୍ଷା ସବୁଦିନର ସବୁ ଦିନ ଆଜି ଢାଲିଛି।
ହେଇଥିବ।
ହଁ ଏତେ ଜୋରରେ ଢାଳିଛି।
କାରଣ ଇଆଡେ ଛାଡିଲେ ତ କାଳେ ସିଆଡେ ହେଲା।
ହୁଁ, ହୁଁ, ହୁଁ।
ହୁଁ।
କୁଆଖିଆରେ ବି ହେଇ ନଥିଲା ଶୁଇଟିି ଫୋନ କରିଥିଲେ ଶୁଇଟିି ମନା କଲେ
ତାକୁ ଫୋନ ଆଲାଉ କରୁଛନ୍ତି?
ଆଜିିବା ବାରି ଥିଲେ ବୁଧବାର।
ଓହୋ।
ବୁଧବାର ତାର ବାରି ଅଛି ସେ କଥା ହବ।
ହୁଁ।
ହୁଁ, ହୁଁ।
ସେକେଣ୍ଡିଅର ନା ଫୋନ ଫାନ ଏତେ ଦେବେନି।
ଦେବେନି ବା ସେ ଏବେ ଏଇ ଯୋଉ ପିଲା ଯାଇନାହାନ୍ତି ଫାଷ୍ଟ ଇୟର ପିଲା ଯାଇନାହାନ୍ତି? ଆଉ ସେମାନେ ଗଲେ ଏମାନଙ୍କୁ ବନ୍ଦ କରିଦେବେ ରବିବାରିଆ ବନ୍ଦ କରିଦେବେ ଆଉ କଥା କରଇଦେବେନି ଇଏ।
ହୁଁ।
ରବିବାର ଯା କଥା ହଉଥିଲା ଆଉ ହବନି ଆଉ ପିଲାମାନେ ଆସିଲେ
କଥା ହେଲେ ମେନେ ତାଙ୍କର ପାଠ ପଢିବା କୁ ମନ ଲାଗି ଖାଲି କହିବେ ଘରକୁ କଥା ହେବେ ଆଉ ପାଠ ପଢିବେ କେତେବେଳେ?
ସେଇତ ଆଉ କାଲିଠାରୁ ଯୋଉ ଆଠଟା ସାଢେ ଆଠଟରେ ଯାଉଥିଲେ କ୍ଲାସ କାଲିଠାରୁ ସାତଟାରୁ ଯିବେ କ୍ଲାସ ଆସିବେ ଚାରିଟା। ହଁ।
ବାପରେ ତାରି ହଁ ସେ କ୍ୟାମ୍ପସ ଭିତରେ ତ ତାଙ୍କର ସବୁ ଖାଇବା ପିଇବା ଆଉ।
ନା, ନା ସେଇ ଟା
ଏୟେ ଏଉଆ ଉଠି ଉଠିକି ଟିକେ ପାଠ ପଢା ପଢି ଟା ଅସୁବିଧା ହବ ନିଜେ ଟିକେ ପାଠ ପଢିିବା ଟା ଅସ
ହଁ କହିଲେ ବା ରାତି ଏଗାରଟାରୁ ଶୋଇବୁ। ସାଢେ ତିନିଟା ଚାରିଟ ରେ ଉଠିବୁ
ଚାରିଟାରେ ଚାରଟାରେ ଚାରିଟା ରେ ତାଙ୍କ ୱାଡେନ
ବାଡେଇ ବେ ମୁ କହିଲି ଠିକ ତ ଆଉ। ଏଇଆ ଦରକାରେ। ଯେତେ ଜୋରେ ଶୋଇବା ହଉଛି ଘରେ ଏଇଆ ହିଁ ଦରକାର। ହେଲା ମୁଇଁ ଯେମତି କିନ୍ଦି ଆମର ଠିକ ଠାକ ଆସିବ ହେଲେ ସେ ବାବଦରେ ଚିନ୍ତା କରନା କି
ହୁଁ।
ଏ ମୋର ପେଟ ଟା ପୁରିଲେ ମୋର ସବୁ ଠିକ ଆସିବ।
ହ ହଁ।
ଏବେ ଟିକେ ଖାଇବାର ପୁଣି ନିଉନି।
ହଁ ଖାଲି କହିବି ମୁ ଭାତ ଖାଇବି।
ହଁ ହଁ ତାପରେ ଏବେ ସବୁ ସେ ଯୋଉ ଅ ଉ ତାଙ୍କ କ୍ୟାମ୍ପସ ଭିତରେ ଦିଆଯାଉଛି ସବୁ ଅଣ୍ଡା ଚପ ଆଉ ଏ ସେଇ ଯୋଉ ଚପ୍ ଫପ୍ ସବୁ ଆଗେ ଦିଆ କରା ହଉନଥିଲା ଏବେ ସବୁ ଦିଆଯାଉଛି। ଏମିତି ତୁ ଖା ଖା ତତେ ଦିଆ ଯିବ ପଇସା ତୁ ଖା।
ବେଶୀ ପଇସା ପତ୍ର ଦବୁନି ନହେଲେ ଏମିତି ଖାଉଥିବ ତ ପାଠ ପଢ଼ିବ କେ କେତଳେ ଲୋଭି ହେଇଯିବ ନହେଲେ ଖାଇବା ଲୋଭି ହଷ୍ଟେଲୁ ଆସି ଲାବେଳକୁ
ନା ତାକୁ ଚୁଡ଼ା ଗୁଣ୍ଡ ଦିଆ ହେଇଥିଲା କହିଲା ଖିଆ ହଉ ସେ କଇଲା ଟାଇମ୍ ଏବେ କାଇଁ।
ଚୁଡ଼ାଗୁଣ୍ଡ ଚୁଡ଼ାଗୁଣ୍ଡ ରେସିଡେନ୍ସିଆଲେ ଚୁଡାଗୁଣ୍ଡ କାହିଁକି କିଛି ତ ଦରକାର ପଡ଼ିବନି।
ସେଇ ତ ତା ସେଇ ତ। ଟାଇମି ନାହିଁ ମନା କରୁଛି।
ତାପରେ ସେଠି ତ ଚାରି ଟାଇମ୍ ଗାଇବାକୁ ଦ
ଦଉଚନ୍ତି ହଁ ହଁ। ଚାରି ଟାଇମ୍ ଖାଇବାକୁ ଦିଆ ହଉଚି ହଁ ଏବେ ବଢିଆ ଖାଇବାକୁ ଦଉଚନ୍ତି।
ହୁଁ ଆଉତ କିଛି ପ୍ରୋବ୍ଲେମ ହଉନି।
ସେଇଟା। ଏ ସବୁ ଆଉ। ତା ସହିତ କଥା ହେଇଗଲି ଟିକେ ନା ନା ପିସା ଯି ସାଢ଼େ ନଟା।
ଓହୋ।
ସାଢେ ନଅଟା ରେ ଯିବେ ଫୋନ୍ ଦେଖୁଛନ୍ତି ସେଠି ହୁଁ। ହୁଁ ସେତାର
ପୁଅ ସହିତ କଥା ହେଇଥିଲୁ?
ହଁ ହେଲାଆଳକୁ ପାଠ ବହି ଆଣିନି ଦିଟା ଟିୟୁସନ୍ ଦିଟା ସ୍କୁଲ୍ ହଉନି ଆଉ ଉମିନିଗି ପାଠ ଦଉନି ହଁ ବା। ମନି କେତିକି ପାଠ ଦଉନି ମୁ କଇନି ମିଦି ପାଠ ଆଗେ କର। ତୋଫାନ ପାଠ କର ସ୍ପିରି ପାଠ ଦେଖିବା ଆଉ। ସ୍କୁଲରେ ଯାଇ କରିଦବୁ ଆଉ।
ସ୍କୁଲରେ ତାପରେ ଛୋଟ ଛୁଆ ଟା ନା ଖେଳିବ ବେଶି?
ତାକୁ ଟାଇମ୍ ମିଳୁନି ଖେଳିବା ପାଇଁ।
ଦେ ଛୁଆ ଏଉଗୁଣା ଯେତେ ତାଙ୍କୁ ଫ୍ରି ଛାଡ଼ିବୁ ସେତେ ତାଙ୍କର ଡେଭଲପମେଣ୍ଟ ହବ ଆଉ ତୁ ଏଇଗୁଣା ଯେତେ ତାଙ୍କୁ ଚାପିବୁ ତାଙ୍କୁ ଯାହାବି ହେଲେ ଗୋଟେ ଖେଳକୁଦା ଦରକାର ନା ନାଇଁ। ବଡ ହେଲେ ତ ଅଟୋମେଟିକ ସେ ପାଠ ପଢିବେ।
ହେଲେ ବି ଏ ଯୋଉ ଅଷ୍ଟମ କ୍ଲାସ ବୋଲି ତାକୁ ଟିକେ ପାଠ ଟା ଧରିବା ପାଇଁ ଦିଆଯାଉଛି ଦି ଯେତେ ଟିୟୁସନ୍ ସେ ଯୋଉ ସାସ୍କ୍ରଡି କହୁଥିଲା ନେଇଚି ହେଲା ମୁ କଇଲି ପଢି ପାରୁଚୁ ନା। ହେଲେ ହଁ ମୁଁ ପଡି ଦଉଛି ନ ଯୋଉଟା ନ ଆସୁଛି ସାର ମୁଁ ପଚାରି ଦଉଛି।
ହୁଁ ପଣ୍ଡା ସାର ଗାଲି ଭାରି ଭଲ ପାଉଛନ୍ତି, ପୁଅ କୁ।
ହଁ।
ମୁଁ କହୁଥିଲା ପୁଅ କହିଲା ଦିଦି ହେ ଯି ମତେ ପଣ୍ଡା ସାର ଭାରି ଭଲ ପାଉଛନ୍ତି ସବୁବେଳେ ବ୍ଲାକ୍ ବୋର୍ଡ କୁ ଡକୁଛନ୍ତି ଆଉ ଲେଖି ଦେଖିବା ପାଇଁ ଶବ୍ଦ ମୁଁ କହିଲି ଭଲ ଲେଖେ
ହଁ। ତାପରେ ତାଙ୍କୁ ଆଜି ମିଳିଛି ଡ୍ରେସ
ହଁ ସେଇ ଯୋଉ ମାଟିଆ କଲର
ମାଟିଆ କଲର ଡ୍ରେସ ଦେଇ ହେ ଡ୍ରେସ ହଁ ହ ପ୍ୟାଣ୍ଟ ଦେଇନାହାନ୍ତି। ଖାଲି ସାର୍ଟ ଦେଇଛନ୍ତି ମୁ ପ୍ୟାଣ୍ଟ କଣ ପାଇଁ ଦେଲେନି, ନାଇଁ ଆମ ସାଇଜ ର ପ୍ୟାଣ୍ଟ ନଥିଲା ସେ କାଲି କାଲି ଦେବେ
ହୁଁ ଆମ ଧନ ସାଇଜ ତ କୌଣସି କାହା ମାନେ ନଥିବ ମୋତେ ଲାଗୁଛି।
ତାଙ୍କର ପାଞ୍ଚ ଜଣ ପିଲାଙ୍କ ପାଇଁ ତ ପେଣ୍ଟ ନଥିଲା। ସେ ଫେର ତାଙ୍କ ପାଇଁ ଫେର କାଲିକି ଦେବେ
ହୁଁ ଆ ସେ ବା କଉଥିଲା ମତେ କହିଲା ଲିଜେଦି ଉଁ ସାସ୍କ୍ରିଟ ରଖିଛି ମୁଁ କହିଲି ହିନ୍ଦୀ ରଖିଲୁନୁ ନା ହିନ୍ଦୀ ରଖିଲେ ମୁଁ ଲେଖିପାରିବିନି ମୁଁ ତ ଇଛା ରଖ ସେମିତି କିଛି ନାହିଁ ମତେ କହିଲା ସାସ୍କ୍ରିଟ ର ଖିଲେ ଭଲ ମାର୍କ ଆସିବ ମୁଁ କହିଲି ହିନ୍ଦୀ ରଖିଲି ବି ଆସିବ କିନ୍ତୁ ଏଇଆ ଟିକେ ପାଖାପଢି ଗ ଟିକେ କଷ କଷ୍ଟ କରିବାକୁ ପଡିବ ତାପରେ କାଠିଆ ସାର୍ ବି ରିଟାୟାର୍ଡ ହେଇଯିବେ ପଠ ପଢିବାକୁ କେହି ସାର ନାହାନ୍ତି। କାଇହିଁ ଅଧୁର ରଖିବ ସାଂସ୍କତି ସାର ତ ଅଛନ୍ତି ନେ ର ଶରେ ଧକୁ ପଠ ପଢିବୁ ଆଉ।
ହଁ ହ।
ମୁଁ ସେତି ବି ଆଉ ଇଏ କଲିନି ଫୋର୍ସ କଲିନି ତାପରେ ଆଉ ଗୋଟେ ଦେଖ ଛୁଆର ଯୋଉଟା ଇଚ୍ଛା ସେ ସେଇଟା ରଖିଲେ ହିଁ ଭଲ କାରଣ ସିଏ ଠ ପଢି ପାରିବ ଯେତେ ଚାପି ଚୁପକି ଦେଲେ କଣ ହେଲା କିନ୍ତୁ ହିନ୍ଦୀରେ କହୁଛ ଭଲ କ୍ୟାରିୟର ହିନ୍ଦୀ ରେ ବହୁତ ବଢିଆ କାରଣ ହିନ୍ଦୀରେ ହିନ୍ଦୀ ତ ଉପର ଯୁଆଟେ ଯିବ ସେଟା ଅଲଗା କଥା ହିନ୍ଦୀରେ ବହୁତ ପୋଷ୍ଟ ଫାଙ୍କା ପଡିଛି। ଟିଚର ଦରକାର ବହୁତ ଆଉ ହିନ୍ଦୀରେ କଟପ ବହୁତ କମ ଯାଏ ଏଟା ସଇଟ ଚାହିଲେ ଆରାମ ସେ ସୁଇଟି ଚାହିଁଲେ ଆରାମ ସେ ଅନର୍ସ ଫନର୍ସ ରଖିକି ଆରାମସେ ବିଏଡ୍ ଫିଏଡ ଦେଇକି ଇ କରିପାରିବ। ଟିଚର ପାଇଁ ଆପ୍ଲାଏ କରିପାରିବ।
ହୁଁ ହୁଁ ହୁଁ ସେ ତ। ହୁଁ।
ହଉ ମୁଁ ରଖୁଚି ଆଁ।
ତମର ସବୁ ସେ ଆପେ କଟିବ ତୁରହ ରହି ଥା ଆପେ କଟିବନି। କଣ ଖା ହଉ ସେ ଆପେ କଟିଯିବ ବ୍ୟସ୍ତ ନାହିଁ ସେ ଯୋଉ ଅ ପୁରୀ କିି ଲଗେଇ ଦଉ ଠି ଯା। ସିଏ ବି ସିଏ କହିଲେ ଟାଇମ ହେଇଗଲାଣି ଆଉ। ରଖିଦବା ନାଇଁ ଆପେ ସେ କଟିଯିବ ଆଉ କହିଲା ଆଉ ଦି ମିନିଟ୍ ତିନି ମିନିଟ ଏମିତି କହି କହିକି ତାର ଆପେ କଟି ଗଲା।
ଆଚ୍ଛା।
ହଁ ତୁ ତାଙ୍କ ସହିତ ଜମା କଥା ହେଇନୁ?
ପୁରୀ ହଁ କଥା ହେଇଚି ନା ବା କଥା ହେଇକି ତାପରେ ତତେ ନମ୍ବର ଦେଲି।
ଓଁ ଏଇଥିରେ ଲଗେଇବୁ।
ହଁ ସେ ଝିଅଟା ବାହା ହେଇଚି ନା?
ହଁ ହଁ ହଁ ସେ ବା ଏଇ ବର୍ଷ ଏଇ ବର୍ଷ ବାହା ହେଇଚି ଯେ
ହଁ ହଁ ମୁ ପା କଥା ହେଇଥିଲି ହଁ ମୁଁ କଥା ହେଇଥିଲି। ହୁଁ କଥା ହେଇ କି ତାପରେ ତତେ କହିଲି ସେ ଯୋଉ ନମ୍ବର ଗୁଡା ସବୁ ଦେଇଚନ୍ତି ସେଇ ନମ୍ବର ଗୁଡାକୁ ମେସେଜ କରିକି ତାପରେ କଲ୍ କରିବୁ ହବ।
ସିଏ ଯେ କୋଉଟା ମାନେ ଆମର ରେଜିଷ୍ଟର ଏବେ ହେଇଚି ନା। ଏବେ କା ନମ୍ବରକୁ
ନା ନା ଏବେକା ନୁହଁ ତାଙ୍କର ଯାହା ଫୋନରେ ସେ ଆପ୍ ଟା ଥିବୁ ତୁ ତାଙ୍କ ସହିତ କଥା ହେଇପାରିବୁ। ହଁ।
ଆ କାଲି ସାଇବା ସହିତ କଥା ହବା, ଜାଲି ପୁଣି ତାଙ୍କ ସହିତ କଥା ହବା। ହଁ ହଁ ହଁ ମୁ ଜାଣି ନ ଥ ଥିଲି ନା ମୁଁ କହିଲି ଆମରି ପାଞ୍ଚ ଜଣ ଯୋଉ ଖୋଲା ହେଇଚି ଯେ ଆମରି ଭିତରେ ହିଁ କଥା ହବା।
ମୁଁ ବି ଜାଣିନଥିଲି ମ୍ୟାମଙ୍କ ଭିଡିଓ ଟା ଦେଖିକି ମୁଁ ଜାଣିଲି।
ଅ ହଁ ମୁଁ ତ ଭିଡିଓ ଦେଖୁଚି ମାନେ ଆମର ହଁ ପନ୍ଦରରୁ କୋଡିଏ ଟାସ୍କ ହେଇଗଲା ଆମେ ସ୍କ୍ରୀନ୍ ଶର୍ଟ୍ ଛାଡ଼ିବା ଆପଣଙ୍କୁ ନାଇଁ?
ହୁଁ ହୁଁ ହୁଁ।
ହୁଁ ସେଇଟା।
ହଉ ସେଇଟା ଆମେ ପଛରେ କଥା ହବା।
ହଁ ହଁ।
ହଁ ସେଟା ଆମେ ପଛରେ କଥା ହେବା ଏବେ ଆଉ ତୁ ଭିଡିଓ ଭିଡିଓ ବନଉଚୁ ନା?
ହଁ। ହଁ ନାଁ ମୁଁ ଆଜି ଦିନ ମାନ ଯାକ ରାଗିକି ଆଉ ପକେଇ ନଥିଲି ଜମା ପକେଇବିନି ମୋର ସବୁଯା ଗୋଟିଏ ରାତିରେ ଥିଲା ବିଶ୍ୱାସ କରିବୁନୁ ମୋର ଥିଲା ଲକ୍ଷେ ତିରିଶ ହଜାର ମାନେ ଗୋଟିଏ ସେ ରାତିରୁ ମୁଁ ସକାଳକୁ ଉଠିକି ଦେଖିଲା ବେଳକୁ ଅଠାନବେ ହଜାର ମାନେ ଏତେ ଏକାଥରେ ଡାଉନ ହେଇଯାଇଚି, ମୋ ରାଗ ଚିଡିଲା ମ ଆଉ ପକେଇବିନି ମୁଁ ଆଜି ଦିନ ମାନ ଯାକ ପକେଇନଥିଲି ଯୋଉ ଭିଡିଓ ଏଇ ସନ୍ଧ୍ୟା ବେଳେ ମନ ବୁଝିଲାନି ଫେର ଗୋଟେ ପକେଇଦେଲି ଫଟୋ ଆଉ। ଫଟୋରେ ଖାଲି ଛାଡିଚି, ଆଉ ବିଡି ଭିଡିଓ ଫିଡିଓ ସେଇ ତ ଆଉ ଜମା ମାନେ ଉ ଭିଉ ଯାଉନି ନା ଆଗେ ଯାହା ଟିକେ ଯାଉଥିଲା ତିନି ହଜାର ଚାରି ହଜାର ପାଞ୍ଚ ହଜାର। ଆରି ଭିତରେ ଏବେ କୋଡିଏ ତିରିଶ ଚାଳିଶ ଏମିତିଆ ଦିଏ।
ଆଲୋ ଦେଇ ଏ କଟୁନି କଣ ପାଈଁ ଲୋ
କହିଁ କରିକି ତାକୁ ଆଉ
କୋହଳ ହେଲାଣି।
କେତେ ହେଲା ଦଶ
ସୋଳ ମିନିଟି କାଟୁଛି ଆ!
ହଁ ଆ କାଟିଦବା ହଉ ହଉ ହଁ ହଁ। ଜୟ ଦେବ।